ହଁ ତ ଖୁଦୁରୁକୁଣୀ ସରିଲା ବାକି ଆଉ କଣ ଆସେ ଆପଣଙ୍କୁ? ମାନେ ଆଉ କୋଉ ପର୍ବ କଥା ଜାଣିଚନ୍ତି? ଆମର ଏବେ ହୋଲି ଯାଇଚି ନା ହୋଲି ରେ କଣ ଅଛି ଆପଣଙ୍କର?
ହୁଁ ହୋଲି ହୋଲି ପର୍ବ ତ ଆମେ ହୋଲିକୁ କୁହନ୍ତି କାଳେ ରଙ୍ଗର ପର୍ବ। ହୋଲି ଆସିଲେ ସମସ୍ତଙ୍କ ଜୀବନରେ ସାତ ରଙ୍ଗ ଠୁ ବି ଅଧିକ ରଙ୍ଗ ଭରିଯାଏ, ତ ହୋଲିରେ ଅଁ ଫାଷ୍ଟ ମୁଁ ମୋ ହିସାବରେ ହୋଲି କେମତି ସେଲିବ୍ରେଟ୍ସ କରେ ନା ସକାଳୁ ଉଠେ ମନ୍ଦିର ଯାଏ ଫାଷ୍ଟ ଭଗବାନକୁ ରଙ୍ଗ ଚ ଲଗାଏ ହ୍ୟାଲୋ। ଉଁ ହୁଁ। ହ୍ୟାଲୋ।
ହଁ ହାଲୋ କୁହ।
ହୁଁ, ମୁଁ ଫାଷ୍ଟ ଭଗବାନ ପାଖକୁ ଯାଏ ତ ଫାଷ୍ଟ ଭଗବାନରୁ ରଙ୍ଗ ଲଗାଏ ତାଙ୍କଠୁ ମୋ ହୋଲି ଆରମ୍ଭ କରେ, ତାପରେ ଘରର ବଡ ମାନଙ୍କୁ ପାଦ ତଳେ ହୋଲି ପାଦ ତଳେ ହୋଲି ମାନେ ବଡ ଲୋକଙ୍କୁ ଗାଲରେ ହୋଲି ଲଗା ନ୍ତିନି ନା। ତାଙ୍କ ପାଦରେ ହୋଲି ରଖନ୍ତି ତ ହଁ। ତାପରେ ସାଙ୍ଗସାଥି ମାନଙ୍କ ସହ ମିଶି ସମସ୍ତଙ୍କ ସହିତ ହୋଲି ଖେଳା ଖେଳି, ତାପରେ ପଣା ପିଆପିଇ ବାକି ଏମିତି ଆଉ ବାକି ହୋଲି କ ହୋଲି ସେତେ ଖାସ୍ ନାହିଁ ବାକି ଏମିତି ସାଙ୍ଗସାଥି ସହିତ ଆଉ ଘର ପରିବାର ସହିତ ବାକି ଗାଁରେ ହୋଲି ଅଁ ହୋଲିରେ ଅଁ ମାନେ ଗାଁ ପୁଅ ପିଲା ମାନେ ଡିଜେ ଆଣନ୍ତି ଗାଁ ସାରା ନାଚ କରି କରି ତାଙ୍କ ଦିନକୁ ଏଞ୍ଜୟ କରନ୍ତି ଆମେ ତ ଝିଅ ପିଲା ନା ଆମେ ଯାଇକି ଡିଜେ ରେ ଡ୍ୟାନ୍ସ କରିପାରିବୁନି ତ ଦେଖିକି ଏଞ୍ଜୟ କରୁ ପୁଅ ପିଲା ମାନଙ୍କ ଡ୍ୟାନ୍ସ ହାତରେ ରହିକି ଗୀତ ଦେଖିକି ନାଚ ଦେଖିକି ଏଞ୍ଜୟ କରୁ, ବାକି ଏତେ ସ୍ପେଶାଲ ହୁଅନି ତମର ସେପଟେ ହୋଲି କେମିତି ସେଲିବ୍ରେସନ କରନ୍ତି?
ହୋଲି ତ ଆମ ରଙ୍ଗର ପର୍ବ କୁହାଯାଏ ଯାହା ଭାରତରେ ବହୁତ ଆନନ୍ଦ ସହିତ ପାଳନ କରାଯାଏ, ଓଡ଼ିଶାରେ ମଧ୍ୟ ଏହାକୁ ଖୁସି ଓ ମଜାର ସହ ପାଳନ କରାଯାଏ।
ହୁଁ।
ହୋଲିର ପୂର୍ବଦିନ ହୋଲିି କା ଦନ- ଏମିତି କିଛି ପାଳନ କରେ ତ ଲୋକମାନେ ଆଗ ଜଳାଇ ତାହାକୁ ନିଆଁ ଜଳାଇକି ତାକୁ ପୂଜା କରନ୍ତି।
ହୁଁ।
ଏଇଟାକୁ ମାନେ ସେ ଯୋଉ ନିଆଁ ଜଳାନ୍ତି ତାକୁ କୁହା ମାନେ ଆମର ଯେତିକି ଖରାପ ଜିନିଷ ଅଛି ମା ଏ ଖରାପ ଗୁଣ ଭାବ ଅଛି ସେତିକି ସେ ତିଓ ଓ ଇଏ କରନ୍ତି ଫୋ ଦି ଦିଅନ୍ତି ମାନେ
ନକରାତ୍ମକ ଗୁଣକୁ ତ୍ୟାଗ କରି ଭଲଗୁ ଗୁଣ ଆମ ଭି
ଭଲ ଗୁଣ ଆଣେ ତାପରେ ଦ୍ଵିତୀୟ ଦିନ ତ ହୋଲି କି କୁହାଯାଏ ସମସ୍ତେ ଏକା ଏକାପରେ ଏକ ରଙ୍ଗ ଲଗେଇକିରି ଯାହା ଖେଳନ୍ତି ତା ପରେ ପିଚକାରୀ ପାଣି ଫିଙ୍ଗିକି ଏଗୁଡ଼ାକ ସବୁ ନାଚ ଗୀତ ମଜା ବାକି ଆମର ଏଇଠି ବୁ ଅ ମାନେ ଲୋକମାନେ ସବୁ କଣ କରନ୍ତି ମାନେ ଟିକେ ହାଇଟ ରେ କିଛି ଜିନିଷ ଲଗେଇଥାନ୍ତି ଯାହା କୁ ପିଲାମାନେ ଆଣିବା ପାଇଁ ଆଗ୍ରହ ହୁଅନ୍ତି ହୁଁ ତ ସେଗୁଡ଼ା ସବୁ କିଛି କରନ୍ତିି ଆଉ ବାକି ଆଉ ଦହି ହାଣ୍ଡି ଭାଙ୍ଗନ୍ତି। କୁହା ଯାଏ।
ହଁ ବହୁତ ଉଚ୍ଚରେ। ଦହିକୁ ରଖି ପିଲାମାନଙ୍କୁ ବାଡ଼ି ସାହାଯ୍ୟରେ ଭାଙ୍ଗିବାକୁ କୁହେ ନହେଲେ ଟେକେ ମାନେ ତଳକୁ ତଳ ଉପରକୁ ଉପ
ଉପର ସବୁ ଗାଁ ପିଲାମାନେ ଏକାଠି ହେଇକରି ମାନେ ଟିମ୍ ଥାଏ ତ କେତେ ପ୍ରକାର ଟିମ୍ ଥାଏ, ତ ସେଇ ଟିମ୍ ଭିତରୁ ଯିଏ ଜିତିବ ସେ ଭିତରୁ ସମସ୍ତଙ୍କୁ କିଛି ନା କିଛି ମିଳେ। ସେମିତି କିଛି ପାଳନ କରାଯାଏ, ଆଉ ବାକି ପିଠାପଣା ଘରେ ମିଠା ତିଆରି କରାଯାଏ। ଗୁଜିଆ ପିଠା କ୍ଷୀରି ପରିବାର ସହ ସାଙ୍ଗମାନଙ୍କ ସହ ହୋଲି ଖେଳିବା ଆଉ ମାନେ ଯୋଉଁମାନଙ୍କ ସହ ଝଗଡ଼ା ହେଇକି କଣ ହେଇଥିବ ସେମାନ ସେଇ ମାନ ପଛକଥା ଛାଡ଼ିକି ଆମେ ନୂଆ ପାଇଲେ ଯେହେତୁ ଆମେ ହୋଲିର ଦିନ ମା ମାନୁଛେ ତ ତାଙ୍କୁ ଯାଇ ହୋଲି ଲଗାଇବା।
ଯୋଉମାନଙ୍କ ସହିତ ରାଗ ଅଭିମାନ ଥିବ ସେଦିନ ସବୁକୁ ଭୁଲି ରଙ୍ଗ ସେ ମାନେ ଜୀବନରେ ନୂଆ ରଙ୍ଗ ଭରିବା ତ ତାଙ୍କ ସହିତ ଟିକେ ପୁରୁଣା ଶତ୍ରୁତା ଥିଲା। ତାକୁ ଭୁଲି ଜୀବନରେ ଆଗୁକୁ ବଢିବା।
ହଁ। ଆ କି ଏମିତି ହିଁ ହୋଲି ଖେଳ, ଆଉ ଏମିତି ତାଙ୍କେ ମାନେ ପୁଅପିଲା ମାନେ ଗାଁର ଯୋଉଁମାନେ ମେମ୍ବର ହିସାବରେ ଥାଆନ୍ତି, ସେମାନେ ବକ୍ସ ଫକ୍ସ ଆଣନ୍ତି ନାଚ ଗୀତ ଯାହା ବି ହୁଅନ୍ତି ଘରୁ ମାନେ ମାଠିଆରେ ପାଣି ନେଇକି ଢାଳିକି ମାନେ ସେମିତି ଗୋଟେ ଅଜ ଅଲଗା ପ୍ରକାର ମଜା ଲାଗେ ତ ଓଦା ହେଇକି ଯାଇଁକି ଡ୍ୟାନ୍ସ କରିବେ।
ହୁଁ।
ଏମିତି ହିଁ କିଛି ହୋଇଥାଉ ଭଲ ଲାଗେ।
ଆଉ ଦିୱାଲୀ କେମିତି ପାଳନ କର?
ଦୀପାବଳି ବାକି ଏମିତି ଘରେ ଦିନସାରା ତ କିଛି ହୁଏନି, ବାକି ସନ୍ଧ୍ୟାବେଳୁ ହିଁ ଦୀପାବଳିର ମଜାଟା ଲାଗେ ଯେହେତୁ ଆମର ବଡ ବଡିଆ ଲୋକମାନଙ୍କୁ ମାନେ ମୁ ଣ୍ଡିଆ ମାରିକି ତାଙ୍କୁ ଅ ଡକାଯାଏ ଯେ ଡକାଯାଏ ଅନ ଆଉ କହନ୍ତି ଯେ ଆଲୁଅରେ ଆସି ଶି ଗ୍ରନ। ରେ ସେମିତି ଏମିତି କିଛି ଡକା ହୁଏ ଆଉ ବାକି ଦୀପ ଫିପ ଘର ସାରା ଲଗା ହୁଏ ଆଉ ବାଣ ଏମିତି ଫୁଟାଯାଏ ବାକି ପିଠା ପଣା ଯାହା ଭୋଗ କରାହଇଥିବ ସେଇ ଯୋଉ ଆମର ବଡ଼ ବଡ଼ ଲୋକମାନଙ୍କୁ ଡାକହେଇଥିବ ସେଇ ଯାହା ଭୋଗ କରାହଇଥିବ ଗାଁ ଲୋକମାନଙ୍କୁ ଦିଆହବ ବା ଆମ କିଛି ଅଂଶ ଲୋକମାନଙ୍କୁ ଦିଆ ଯିବ ଘରର ସେମାନେ ହିଁ ଖାଇବେ ବାକି କାଠି ଜଳେଇକିରି ଏମିତି ଆଉ।
ଦୀପାବଳି କଣ ପାଳନ କରାଯାଏ।
ସେଟା ତ ଜଣା ନାହିଁ।
ଦୀପାବଳି ଏଥିପାଇଁ ପାଳନ କରାଯାଏ କାରଣ ଦୀପାବଳି ଦିନ ଶ୍ରୀ ରାମଚନ୍ଦ୍ର ସୀତାଙ୍କୁ ଅ ରାବଣଙ୍କୁ ବଦ୍ଧ କରି ସୀତାଙ୍କୁ ନେଇ ଅଯୋଧ୍ୟା ଫେର ଥିଲେ ତ ସେଦିନ ଅ ପୁରା ଅଯୋଧ୍ୟାରେ ପୁରା ଖୁସି ର ମାନେ ଏତେ ଖୁସି ଅଯୋଧ୍ୟା ବାସିଥିଲେ ଅଯୋଧ୍ୟ ର ଖୁସି କହିଲେ ନ ସରେ ତ ରାମ ଆଉ ସୀତା ପୁଣି ଥରେ ଅଯୋଧ୍ୟା ଫେରିବା ଖୁସିରେ ଘରେ ମାନେ ଅଯୋଧ୍ୟାରେ ପ୍ରତି ଘରେ ଘରେ ଦୀପ ଲାଗିଥିଲା ତ ସେଇ ଦିନକୁ ରାମ ଓ ସୀତାଙ୍କର ଅଯୋଧ୍ୟା ଗମନକୁ ମନେ ରଖିବା ପାଇଁ ଆମେ ଉଁ ସବୁଦିନ ସବୁଦିନ ଯେମିତି ସେଇଟା ଅମର ହେଇକି ରହିବ ମାନେ ସମସ୍ତେ ମନେ ରଖିବେ ଏଇ ପବିତ୍ର ଦିନକୁ ତ ଏଇ ଦିନକୁ ଆମେ ଦୀପାବଳି ଭାବରେ ପାଳନ କରୁ ଏବଂ ଦୀପାବଳିରେ ଯେମିତି ସମସ୍ତଙ୍କ ଘରେ
ସାଧାରଣ ହିସାବରେ କହିବାକୁ ଗଲେ ସାଧାରଣ ହିସାବରେ କହିବାକୁ ଗଲେ ରାମ ଯୋଉ ଚଉଦ ବାର୍ଷ ଉ ମ ଚଉଦ ବର୍ଷ ବନବାସ ଉ ଓ ଅଯୋଧ୍ୟା କରିବା ପାଇଁ ଯାଇଥିଲେ ଅଯୋ ଏ ସରି ବନବା ଯୋ ଯୋ ଯାଇଥିଲି ଅଯୋଧ୍ୟା ଆଉ ଫେରିବା ଅ ଅଯୋଧ୍ୟା ଫେରିବାକୁ ଖୁସିରେ ଦୀପ ମାନେ ଦୀପ ଲଗେଇଥିଲେ।
ଅଯୋଧ୍ୟା ବାସୀ ରାମ ଆଉ ସୀତାଙ୍କୁ ପାଇକି ଯୋଉ ଖୁସି ହେଇଥିଲେ ତ ଅଯୋଧ୍ୟାର ଅନ୍ଧକାରକୁ ଅଯୋଧ୍ୟାର ଅନ୍ଧ କାର ଦୂର ହୋଇ ଯେହେତୁ ରାମଚନ୍ଦ୍ର ବନବାସ ପଳେଇଥିଲେ ତ ଅଯୋଧ୍ୟାରେ ହାହାକାର ପଡି ଅଯୋଧ୍ୟା ଅନ୍ଧକାର ପଡିଯାଇ ଥିଲା ଯେହେତୁ ରାଜା ରାମଚନ୍ଦ୍ର ଆଉ ସୀତା ଫେରି ଆସିଥିଲେ ଅଯୋଧ୍ୟାକୁୁ ତ ସେଥିପାଇଁ ଅଯୋଧ୍ୟାର ପ୍ରତ୍ୟେକ ଘରେ ଘରେ ଦୀପ ଲାଗିଥିଲା ତ ସେଇ ପବିତ୍ର ଦିନକୁ ମନେ ରଖିବା ପାଇଁ ଆମେ ଦୀପାବଳି ଭାବରେ ପାଳନ କରିୁଛନ୍ତି ଆଜିକାଲି ମାନେ ସମସ୍ତେ ଦିିବାଲି ଆସିଲେ ଖୁସି ହଉଛନ୍ତି କିନ୍ତୁ ଦିିବାଲିର ମହତ୍ୱ କେତେ ସେଇଟା ଏତେ ମାନେ ଡିପ୍ କଥା ଅଛି ବୋଲି କେହି ଜାଣିନାହାନ୍ତି ସମସ୍ତେ ଭାବୁଛନ୍ତି ଦୀପାବଳି ଆଶୁଛି ବାଣ ଫୁଟେଇବେ ନୂଆ ଡ୍ରେସ ପିନ୍ଧିବେ ଆଉ ବାକି ଆମ ପୂର୍ବ ପୁରୁଷ ସଙ୍କୁ ଡାକିବେ କିନ୍ତୁ ରାମ ସୀତା ଆସି ଏକଥା ଏତେ କେହି ଜଣନ୍ତିନି।
ମନେ ଆଉ ବାକି ସେଦିନ ଲକ୍ଷ୍ମୀଙ୍କ ବି ପୂଜା ହୁଏ। ଧନ ସମ୍ପତ୍ତି ସୁଖ ପାଇଁ ପର୍ଥନା କରାଯାଏ। ଆଉ କି ଘରେ ସଜାନ୍ତି ମିଠା ମିଠା ମିଠା ବାଣ୍ଟନ୍ତି ଏମିତି ଘର ଖୁସିର ପର୍ବ।
ସବୁ ଘରେ ଘରେ ମାନେ ଘରର ପ୍ରତି କୋଣ ଅନଣୁଗରରେ ଦୀପ ଲଗାନ୍ତି ଯେମିତି ଆଲୁଅ ଘରର କୋଣ ଅନୁକୋଣ ଆଲୁଅରେ ଭରିଯିବ।
ହୁଁ।
ତମେ କଉ ପ୍ରକାର ବାଣ ଫୁଟାଅ?
ବାଣ କହିବାକୁ ଗଲେ ମୁଁ ବଡ଼ ବାଣ କିଛି ମାନେ ତାଳ ଫୁଟ ଏଇଗୁଡ଼ା ସବୁ କିଛି ମାନେ ଫୁଟାଏନି ମୋତେ ଭୟ ଲାଗେ ତ ସୁରୁସରିଆ ଫୁଟେ ଆଉ ବାକ ଚକରୀ ବାଣ ଫୁଟେ ରିଲ୍ ବାଣ ତ ହାତରୁ ଫୁଟାଇ ଦେବି ଆଉ ଏମିତି ସିମ୍ଲ ଛୋଟ ଛୋଟ ଜିନିଷ ଫୁଟ ବେଶି ବଡ ମାନେ ତାଳ ଫୁଟୁକା ଏଗୁଡ଼ା କିଛି ଫୁଟାଏନି।
ହଁ। ତା ଅ ଦୀପାବଳି ପୂର୍ବରୁ ଗୋଟେ ଶ୍ରାଦ୍ଧ ଆସେ ମହାଳୟ ଶ୍ରାଦ୍ଧ।
ମହାଳୟ ଶ୍ରାଦ୍ଧ ହଁ ସେଇ ଶ୍ରାଦ୍ଧ କି ଆମର ଆମ ସାତ ପୁରୁଷଙ୍କୁ ଦିଆଯାଏ।
ହୁଁ ମହାଳୟା ମହାଳୟା ଶ୍ରାଦ୍ଧ କୁ ଅ ପିଣ୍ଡ ଦବା ପାଇଁ ଆମେ ମହାଳୟା ଶ୍ରାଦ୍ଧକୁ ଆମ ପୂର୍ବପୁରୁଷ ମାନଙ୍କୁ ଆହ୍ଵାନ କରିଥାଉ ଅ ତାପରେ ଯେତେବେଳେ ଦି ମହାଳୟା ଶ୍ରାଦ୍ଧ ଠୁ ଦୀପାବଳି ପର୍ଯ୍ୟନ୍ତ ଆମ ପୂର୍ବ ପୁରୁଷ ଆସି ଆମ ଘରେ ରହନ୍ତି। ଆମ ସହିତ ରହନ୍ତି। ତାପରେ ଯେତେବେଳେ ଆମେ ଦୀପାବଳି ଦିନ ଗଙ୍ଗା ଯାଏ ବଡ ବଡିଆ ଯାଏ ବାଇଶ ପାହାଚାଏ ଗଡି ଗଡି ପୁନର୍ବାର ସ୍ଵର୍ଗକୁ ଫେରିଯାଏ ଏଭଳି କିଛି ନାମ ଜାପ କରି ଆମ ବା ପା ବା ଜେଜେବାପା ଆମ ପୂର୍ବପୁରୁଷ ମାନଙ୍କୁ ସେମାନଙ୍କ ସ୍ଥାନକୁ ଫେରିଯିବା ପାଇଁ ପୁଣି ଥରେ ତାଙ୍କ ଏଇ ଏଇ କିଛି ମନ୍ତ୍ର ମାନେ ମନ୍ତ୍ର ୟା ପ୍ରାର୍ଥନା କରି ସେମାନଙ୍କୁ ସେମାନଙ୍କ ଜାଗାକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଅନୁରୋଧ କରିଥାନ୍ତି।
ସେଇଥିପାଇଁ ଦୀପାବଳି ମନାଯାଏ ଆ ବାକି ଘରର ଏମିତି ସୁଖ ଶାନ୍ତି ଏମିତି ରହିବାଅଛି। ଆକି ସବୁ ପର୍ବରେ ଘର ମାନେ କହିବାକୁ ଗଲେ ତ ଆଜିକଲି ସବୁ ଲିଚୁ ଲାଇଡି ହେଲାଣି ତ ଦୀପରେ ଟିକେ ସଜନ୍ତି ସବୁ ଲିଚୁ ଲାଇଟ୍ ହିଁ ସଜାନ୍ତି। ତ ଯାହା ପାଖେରେ ସୁବି ସେମାନେ ଲିଚୁ ଲାଇଟ୍ ର ସୁବିଧା ନଥାଏ ସେମାନେ ହିଁ ଦୀପ ଜଳାନ୍ତି ବାକି ସେହି ସନ୍ଧ୍ୟାରେ ମାନେ ଦୁର୍ଗା ମା ହଉ ବି ଲକ୍ଷ୍ମୀ ମାଙ୍କ ପୂଜା ନା ତ ଲକ୍ଷ୍ମୀ ମନ୍ଦିର ବି ଯାଇଥାନ୍ତି କେତେଜଣ।
ତାକୁ ଧନ୍ତରାସ ବୋଲି ମଧ୍ୟ
ନା ଦୀପା ନାଇଁ ଦୀପାବଳି ଦିନ ହଁ। ଦୀପ୍। ପାବଳି ଦିନ ସନ୍ତୋଷ ନାହିଁ ଦୀପାବଳି ଆଗ ମାନେ କେତେ ଦିନ ଥାଉଛି ଧନ୍ତରା
ଦୀପାବଳି ପୂର୍ବ ଦିନ ନହଲେ ଦି ତିନ୍ ଦିନ୍ ପୂର୍ବରୁ ଧନ୍
ହଁ କେମିତି ଏମିତି କିଛି ହୁଏ ଧନ୍ତରାଶିରେ ଆମର ଲକ୍ଷ୍ମୀ ଲ ଲକ୍ଷ୍ମୀଙ୍କ କିଛି ଜିନିଷ ହଉ କି ଆମର ପିତ୍ତଳ ନାଇଁ
ସୁନା ପିତଳ ସୁନା ନହଲେ ପିତଳ ଝାଡୁ ନହେଲେ ଆଣାଯାଏ।
ହୁ।
ହଁ ମାନେ ମୂଲ୍ୟବାନ ଜିନ୍ଷ ସୁନା ରୂପା।
ଝାଡ଼ୁ ଆଣିବା ଦରକାର ସେଦିନ।
ହଁ।
ସିଏ ବି ଲକ୍ଷ୍ମୀ ମା ଗୋଟେ ପ୍ରତିକ ନା ସେଦିନ ଝାଡ଼ୁ ଆଣିବା ଧନ୍ତରାଶୀ ଦିନ ଝାଡ଼ୁ ଏମିତି କିଛି ଆଣିବା ଦରକାର ଠିକ୍ ଅଛି ରଖୁଛି ଟାଇମ୍ ହେଲାଣି।
ଓକେ।